ହାଲୋ ନମସ୍କାର ବନ୍ଧୁ ଶୁଭସକାଳ।
ଭାଇ ନମସ୍କାର ଶୁଭ ସକାଳ ସକାଳ ତ ନୁହେଁ ସେ ଖରା ବେଳ ହେଇଗଲାଣି
ହୁଁ
ହୁଁ ଆଉ ମନେ ପଡିଲା ଏତି ଦିନ ପରେ।
କଣ କରିବା ବନ୍ଧୁ ଏଇ ଗାଧେଇକି କି ଜଳଖିଆ କରିକି ଟିକେ ମନେ ପଡିଲା ଆପଣଙ୍କ କଥା ସେଥିପାଇଁ ଆପଣଙ୍କୁ ଟିକେ ମନେ ପକେଇଦେଲି ଆଉ।
ଆଉ ମୋ କଥା କଣ ମନେ ପଡିଲା?
କଣ ହଠାତ୍ କଣ ଆଉ କହିବି ଆମେ କେତେ ଦିନ ହବ କଥା ହେଇନଥିଲେ ତ ପଚାରିଦେଲି ଭାଇ କାଳେ ବ୍ୟସ୍ତ ରହୁଥିବେ।
ନା ସିଧା ସି ସିଧା କହିବ ମତେ ମତେ ଭୁଲି ଯାଇଥିଲ ଆଉ ଏତେ କଥା କହିଲେ କଣ ହବ।
ନା ବନ୍ଧୁ ଭୁଲିବି କଣ ଆଉ ଆପଣଙ୍କୁ ତ ସବୁବେଳେ ମୋ ମନ ରେ ଅଛନ୍ତି। ଆପଣ ସବୁବେଳେ ମୋ ହୃଦୟ ଭିତରେ ଅଛନ୍ତି। ମୋ ମନରେ ସେମିତି ଛନ୍ଦ କପଟ କିଛି ନାହିଁ ବନ୍ଧୁ।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
ବାସ୍ ହୁଁ।
ଆପଣ ତ ବେପାରରେ ବ୍ୟସ୍ତ ରହିଲେ ଆଉ ମୁଁ କଣ କହିବି ଆପଣଙ୍କୁ ଆଉ।
କଣ କରିବା ବେପାର ନକଲେ ଆମ ଭବିଷ୍ୟତ ଦେଖିବା କେମିତି ବନ୍ଧୁ କୁହନ୍ତୁ। ଭବିଷ୍ୟତ ପାଇଁ ତ ବେପାର କୁ ଦେଖିବାକୁ ପଡିବ ନା।
ବେପାରରେ ତମେ କୁଆଡେ ଦେଖୁଛ କି ତମେ ତ ବାପା ପଇସାକୁ ଖାଉଛ।
ବାପା ପଇସାରୁ ଆଉ କେତେ ଦିନ ଖାଇବ କୁହ। ବାପା କଣ ସବୁଦିନ ତମକୁ ଅନେଇବେ କି? ନା ବାପା ସବୁବେଳେ ବାପା ସିନା ତମକୁ ପୋଷୁଛନ୍ତି। କାଲି ଯେତେବେଳେ ତମର ହାତକୁ ଦି ହାତ ହେଇଯିବ ବାପା କଣ ତାଙ୍କୁ ପୋଷିବେ କି କୁହନ୍ତୁ? ତମ ମାନବିକତା ଦୃଷ୍ଟିରୁ ତମେ ତାକୁ ହିଁ ପୋଷିବାକୁ ପଡିବ। ସେ ହିଁ ତମକୁ କିଛି କହିପାରିବ। ଯାହାକି ତା ମନର କଥା ନାଇଁ କି ତମ ବାପାଙ୍କୁ କହିପାରିବେ। ହୁଁ।
ଆଛା। ଆଉ ଭାଇନା ତମେ ଏତେ କଳା କାହିଁକି?
କଣ କରିବା ବନ୍ଧୁ ସବୁ ସେ ମହାପ୍ରଭୁଙ୍କର ଇଚ୍ଛା।
ମହାପ୍ରଭୁ ଆ ଦିହ ରେ କଣ କଲେ?
ମହାପ୍ରଭୁ ବି ତ ତାଙ୍କର ବର୍ଣ୍ଣ ବି ତ କଳା ନା। ତ ମୁଁ ବି ମହାପ୍ରଭୁଙ୍କ
ଆଉ ବହୁତ ଛୋଟିଆ ଛୋଟିଆ ଜିନିଷ ବି ଆପଣଙ୍କର ଅଛି। ଆ ଯୋଉଥିରେ ଆ ଆପଣ ବହୁତ ପ୍ରସନ୍ନ ହୁଅନ୍ତି। ବୁଝିଲେ କି ଯେ ଏପରିକି ମାନେ ଆମ ପାଇଁ ବଡ ଜିନିଷ କିନ୍ତୁ ଆପଣ ପାଇଁ ଛୋଟିଆ ଜିନିଷ ଟା।
ହୁଁ।
ସେଇଥିରେ ଆପଣ ବହୁତ ଖୁସି ରୁହନ୍ତି। ଯାହା ହଉ ଛୋଟ ଛୋଟ ଜିନିଷରେ ଆପଣ ବହୁତ ଖୁସି ରହୁଛନ୍ତି ସେଇଟା ଭାଇ ଉ ମତେ ଭାବିକି ବହୁତ ଖୁସି
ଯଦି ଆଜି ବି ଯଦି ସେମିତି ଭଲ କିଛି ଦିନ କଟିଲା ତାହେଲେ ଆଜି ବି ମୋର ବହୁତ ଖୁସି ହବ। ଆଜି ବି ସେମିତି ଆମର କିଛି ପ୍ରୋଗ୍ରାମ ଅଛି। ଦେଖାଯାଉ ଭଗବାନଙ୍କ ଦୟାରୁ କଣ ହଉଛି।
ଆଜ୍ଞା ଆଜ୍ଞା। ଆଉ ଖିଆପିଆ କଣ କରିଛନ୍ତି?
ଖିଆ ପିଆ କଣ ଆଉ ଏଇ ଆମର ମାଛ ଭଜା ହେଇଥିଲା ମାଛ ଭଜା ଖାଇଥିଲି। ଆଉ ଆମର ପୁରୀ ତରକାରୀ ଖାଇଥିଲି। ଏତିକି ଆଉ। ପୁଣି ମଧ୍ୟାହ୍ନ ବେଳକୁ ।
ଆଚ୍ଛା ଆଚ୍ଛା। ଆଉ ଘରେ ସବୁ କେମିତି ଅଛନ୍ତି? ଭଲ।
ହଁ ଘରେ ସମସ୍ତେ ଭଲ ଅଛନ୍ତି। ବାପା ଭଲ ଅଛନ୍ତି, ମା ଭଲ ଅଛନ୍ତି, ଭାଇ ବି ଭଲ ଅଛ ଅଛନ୍ତି। ସମସ୍ତେ ଭଲ ଅଛନ୍ତି।
ଓହୋ କୁଆଡେ କୁଆଡେ ହଁ ମୋର ବି ସେମତି ସବୁ ଭଲ ଅଛ ଅଛନ୍ତି ଆଉ। ସବୁ ଠିକ୍ ଠାକ୍।
ହୁଁ, କଣ କହୁଥିଲେ ଗୋଟେ କୁହନ୍ତୁ।
ଆଉ ଆପଣଙ୍କ ଭାଇ ସହିତ ଆପଣଙ୍କର କୁଆଡ଼େ ଝଗଡା ହେଇଥିଲା?
ହଁ ଟିକେ ଝଗଡା ହେଇଥିଲା ଆମର ଆଉ। କଣ କରିବା ଘର ଭିତ ଭିତରେ ଗୋଟେ ଘରେ ରହୁଚେ ମାନେ ତ ଝଗଡା ହବ ନା।
ନା ମୁଁ କହ ମୁଁ କହ ମୁଁ କହିବା ମାନେ ଭାଇ ଫାଇ ଭାଇ ଭାଇ ସିଏ ହେଲେ ବଡ ଭାଇ ତାଙ୍କ କଥା ବି ଶୁଣିବା କଥା ବୁଝିଲେ। ତାଙ୍କ କଥା ଆଜି ନ ଶୁଣିବେ ଆଉ ତାହେଲେ ଆପଣ ଆଗକୁ ବଢି ପାରିବେନି କାହିଁକି ନା ବଡ ଭାଇ ହଉଛି ଗୋଟେ ମାନେ ଉ ଗୋଟେ ବାଟ ବାହାର କରିବାର ଗୋଟେ ଜରିଆ ବୁଝିଲେ କି।
ହଁ ବୁଝୁଛି ଭାଇ ତା ବୋଲି ନୁହେଁ କି ଭାଇଙ୍କ କଥାରେ ମୁଁ ହାତକୁ ଦି ହାତ କରିବି ଭାଇ ଙ୍କ କଥାରେ ମୁଁ ଦି ହାତରୁ ତିନି ହାତ ପୁଣି କରିବି ସେଟା ତ ନୁହଁ ନା।
ମୁଁ ବୁଝି ମୁ ମୁଁ ବି ମୁଁ ବୁଝିପାରୁଛି ଆପଣଙ୍କ କଥା। ବୁଝିଲେ କି କିନ୍ତୁ ଆପଣଇ ମୋ କଥା ଟିକେ ବୁଝିବାକୁ ଚେଷ୍ଟା କର। ଭାଇ ଦୁନିଆରେ ଭାଇ ଯଦି ନଥିବ ବୁଝିଲେ ଦୁନିଆରେ ଯଦି ଭାଇ ନଥି ତାହେଲେ ଆପଣ କୋଉଠି ବି କୋଉଠି କି ବି ଯାନ୍ତୁ କିଛି ବି କରନ୍ତୁ ଆପଣ ପଛରେ ଠିଆ ଭାବେ କି ନାହାନ୍ତି। ସବ ପ୍ରଥମେ ଭାଇ ହି ଠିଆ ହବ। ଭାଇ ଭୁଲ କହୁ ବାଡ଼ଉ ମାରଉ ଯାହାବି କରୁ କିନ୍ତୁ ଭାଇ ଠିଆ ହବ ମାନେ ଠିଆ ହବ। ତେଣିକି ଦଶ ଜଣ ଭାଇ କୁ ଏଣେ ଭାଇ କସି ବାଡାନ୍ତୁ କିନ୍ତୁ ଭାଇ ତୋ ଧେରେ ସରି ଉ ତମ ଭାଇ ତମ ଦେହରେ ଟିକେ ବି ଗୋଟେ ଆଞ୍ଚ ଚାଷିବାକୁ ଦବନି।
ହଁ ସେ ଆପଣ ଯାହା କହୁଛନ୍ତି ସେଟା ମୁଁ ବୁଝିପାରୁଚି ବହୁତ ସଠିକ କଥା ସେଟା ଆପଣ ଯାହା କହୁଛନ୍ତି ହେଲେ ସମୟ ସାଙ୍ଗରେ ସବୁ କିଛି କୁ ଦେଖିବାକୁ ପଡିବ। ନାଇଁ ଆଜି ସାହାଯ୍ୟ କରୁଛି ତା ବୋଲି ନ କି କାଲି ହଁ ହଁ। ହଁ ସେ ସବୁ କିଛି ଦେଇକି ଚାଲିଅ ହେଲା। ଖାଲି କଁ ଆଉ କହିବି ଭାଇ। ଭାଇ ଆଜି ତମକୁ ସାହାଯ୍ୟ କରୁଛି ବୋଲି କାଲି ତମକୁ ମନ ଇଛା ଯାହା କହିବ ଯାହା ମା ମାରିବ ଯେତେ ମାରିବ ସେ ସବୁ ତ ଠିକ ନୁହଁ ନା ତ ସେଥିପାଇଁ ଟିକେ ହୁଁ ସେଥିପାଇଁ ତ କହୁଛି।
ଆଉ ଆପଣଙ୍କ ଗାଡି ଦିଟା ଭଲ ଚାଲଛି।
ସୁ ଭଲସେ ଚା ଚାଲିଛି ପୁରା ବହୁତ ଭଲସେ ଚାଲିଛି ଆଉ।
ତମର ତ ଗାଡି ଦିଟା ନୁହେଁ ଚାଲିଛି ବୋଧେ ତିନିଟା ଗାଡି। ଗୋଟେ ଆଇଚର ଆଉ ଦିଟା ପିକ୍ଅପ।
ହଁ।
ହୁଁ ହୁଁ ଆଉ କେତେ କ ଭଡା ଦଉଛନ୍ତି?
ଭଡା ସେମିତି କାମ ନେଇକି।
ତା ପଣ ମୁଁ କହୁଥିଲି କି ମୋର ଗୋଟେ ଆସିବ ଅ ଯୋଉ ଦିଟା ବାଇକ୍ ଆସିବ ବୁଝିଲେ କି।
ହୁଁ।
ଇଟା ବାଇକ୍ ଆସିବ ଉଁ ଯୋଉଥିରେ ଆମର ରହୁ ସେଇ ସେକେଣ୍ଡ ହ୍ୟାଣ୍ଡ ବାଇକ୍ ଦିଟା ଉଜେଲେକି ଆଉ ଗୋଟା ୟାମାର ଆସି ଚି ଆଉ ଗୋଟେ ପ୍ଲାଣ୍ଟିନାର ଆସିବ ବୁଝିଲ କି ବଜାଜ ପ୍ଲାଣ୍ଟିନା। ଆଉ କହୁଥିଲି ଆପଣଙ୍କ ଗାଡିରେ ଯେ ଯେହେତୁ ଆମେ ଚିହ୍ନା ପରିଛନ କିଛିଟା କମ କରିକି ଆପଣଙ୍କୁ କୁଇଲେ ଆଉ ଚିରାପକୃତ ହବୁ ଆଉ ବୁଝିଲେ କି।
ହୁଁ ନିଶ୍ଚିନ୍ତ ନିଶ୍ଚିନ୍ତ।
କିଛିଟା କମ କରିଲୁ ବେଶୀ ନାଇ ମୋ। ଚାରି ଚାରି କିଲୋମିଟର ପାଞ୍ଚ କିଲୋମିଟର ବା ସେଉଠୁ ଗାଡି ଆସି ବୁଝିଲେ କି ଆଉ କଣ ତେ ନେବେ କହୁନାହାନ୍ତି ଏବେ।
କଣ ଆଉ ମତେ କଣ ପଚାରୁଛନ୍ତି ବାପାଙ୍କ ସହ କ କଥା ହେଇଚିଏ ବାପା ଆହୁରି କମ ରେଟ କହି ହେଁବ ଗୋଟେ କାମ କରିବେ ନହେଲେ କଣ ଯେତେବେଳେ ଆମର ଗାଡି ଘରକୁ ଆସୁଚି ସେତିକି ବେଳେ ବାପାଙ୍କୁ କହିବେ ସେ ତୀକି ବେଳେ ଗାଡି ନେଇ ଆସିବେ ଯାହା ଦ୍ଵାରା କି ଆପଣଙ୍କୁ ଆହୁରି କମ୍ ସୁଲଭ ମୂଲ୍ୟରେ ମିଳିଯିବ।
ଓହୋ ତାହେଲେ ବାପାଙ୍କ ସହିତ ଯୋଗାଯୋଗ କରିବାକୁ ପଡିବ ନାଇଁ।
ନିଶ୍ଚିନ୍ତ ନିଶ୍ଚିନ୍ତ ବାପାଙ୍କ ଶହ ଯୋଗାଯୋଗ କରିବାକୁ ପଡିବ।
ଆଚ୍ଛା ଆଛା।
ଆଉ ବନ୍ଧୁ କଁ ଖବର କୁହନ୍ତୁ।
ଖବର ସବୁ ଠିକ ଠାକ ଆମେ ପୁରୀ ଜଗନ୍ନାଥ ମନ୍ଦିର ବୁଲିବାକୁ ଯିବୁ ବୋଲି ପ୍ଲାନିଂ କରୁଛୁ ବୁଝିଲେକି।
କେବେ ଯିବେ ବନ୍ଧୁ?
ଯିବୁ ସେଇ ଦି ତାରିଖ ବେଳକୁ ଯିବୁ ଆଉ।
ହଁ ବନ୍ଧୁ ଆପଣଙ୍କୁ ତ ଏବେ ବହୁତ ପୋଷଉଛି। ବହୁତ ଇନକମ ବି ଆପଣ ଏବେ କରୁଛନ୍ତି ମୁଁ ଶୁଣିବାକୁ କୁଆଡେ ପାଇଛି। ଭଲ ଭଲ ଏମିତି ଆଗକୁ ଯାଅ। ସେ ପଇସା କେବେ ଖରାପ କାମରେ ନେବେନି ଭଲ କାମରେ ଲଗେଇବେ। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଉଛନ୍ତି ସେଇଟା ବହୁତ ଭଡ ବଡ ଭଲ କଥା। ଦି ତାରିଖ ବେଳକୁ ଯିବେ ତାହେଲେ ଠିକ ଅଛି ଭଲ। ଆମେ ବି ସେଇ ଯିବାର ପ୍ଲାନିଂ ଥିଲା ଆମର ଯୋଉ ମହାପ୍ରଭୁଙ୍କ ସୁନାବେଶ। ପୂର୍ବ ଦିନ ଆମେ ଯିବୁ। ରହିବୁ ଏବଂ ତା ପରଦିନ ଆସିବୁ। ତ ସେତେବେଳେ ଯଦି ଆପଣ ଆମ ସାଥେ ଯାଇପାରିବେ ଆହୁରି ଭଲ କଥା।
ନାଇଁ ନାଇଁ ଆମେ ତିନି ଦିନ ରହିବୁ ସେଠି ବୁଝିହେଲା କି।
ହୁଁ ହୁଁ।
ହୁଁ ତିନି ଦିନ ପରେ ଆସିବୁ ଘରକୁ ଆଉ। କାହିଁକି ନା ଗୋଟେ ଜାଗାରେ ମାନେ କେତେ ବେପାର ବାଣିଜ୍ୟ ଆଉ କରିବୁ। ପଣି କିଛିଟା ତ ଗୋଟ ନିଜକୁ ତ ସମୟ ଦବାକୁ ପଡିବ ନା। ନିଜେ ନିଜ ଇଚ୍ଛାରେ କିଛି ଗୋଟା ଆଉ ନିଜର ବି କିଛି ଇଚ୍ଛା ଅଛି।
ଆପଣ ଏବେ କି ବେପାର କରୁଛନ୍ତି ଓହୋ। ବୁଝିଲି ବୁଝିଲି। ଛତୁ ରେଟ ଏବେ କେତେ ଅଛି ଆପଣ କେତେ ପ୍ରାଇସ ର କଁ ମାନେ ମୂଲ୍ୟ ରଖୁଛନ୍ତି।
ଛତୁ ରେଟ ତ ଏବେ ଆମର ଅଛି ମାର୍କେଟ ଭାଲ୍ୟୁ ଅନୁସାରେ। ଛତୁ ଯେତେବେଳେ। ଯେତେବେଳେ କାର୍ତ୍ତିକ ମାସ ଯେତେବେଳେ ଆସୁଛି ଛତୁ ରେଟ ଟିକେ ଉଠି ଉଧେଇ ଯାଉଛି। ତିନିଶ ଅ ପଚାଶ। ତିନିଶ ଏମତି ପାଖା ହଁ ତିନିଶ ପଚାଶ ତିନିଶହ ଷାଠିଏ ଏମିତି ଭିତରେ ରହୁଛି ଆଉ ବୁଝିଲେ କି। ଆଉ ଏମତି ନର୍ମାଲ ଦିନରେ ଆମର ର ହୁଚି ସେଇ ଦୁଇଶ ଅଶି ତିନିଶ ପାଖାପାଖି ଆଉ ବୁଝିଲେ କି।
ଓହୋ ବୁଝିଲି ବୁଝିଲି ହଁ ଆପଣ। ତ ଭଲ ବ୍ୟବସାୟ ଗୋଟେ କରିଛନ୍ତି ଭଲ ଆଧିଏରେ ମୂଲ୍ୟ ବି ପାଉ ଥିବେ ଆପଣ।
ଆଜ୍ଞା ଭଲ ସେମତି କେତେବେଳେ ମାର୍କେଟ ଅନୁସାରେ ଲାଭ ଆଉ ଲସ ହେଇଯାଉଛି। ଚି ଆଉ।
ହଁ ସେ ମାର୍କେଟ ମାନେ ତ ହବ ସେଇଆ ଲାଭ କ୍ଷତି ତ ରହିବ ସିଏ।
ଆପ ଆପଣଙ୍କ ବାପ ବି ବିଜନେସ ମ୍ୟାନ୍ ଆପଣଙ୍କ ବାପା ବି ଏମତି ଆଜ୍ଞା।
ହୁଁ ମୁଁ କହିଲି ଆପଣ ଯଦି ସବୁବେଳେ ଲାଭକୁ ଅନେଇକି ବସିବେ ତାହେଲେ ବୀଜ ଆପଣଙ୍କ ବିଜନେସ୍ କେବେ। ଚାଲିବନି ଆପଣଙ୍କ ବ୍ୟ ବ୍ୟବସାୟ କେବେ ଚାଲିବନି। ତ ସବୁବେଳେ ଲାଭ କ୍ଷତି ଇଏ ତ ଚାଲି ରହିବ।
ସବୁବେଳେ ଲାଭ କ୍ଷତି ତ ଚାଲିିକି ରହିବ।
ହୁଁ।
ଆଉ ଏମିତି ହାରିଗଲେ ବି କେମିତି ହବ ନାଇଁ ଆଜି ଆଜି କ୍ଷତି ହଉଛି ନା ମୁଁ ଏ ବେପାର କହିବି। ସେମିତି କହିଲେ କଣ ହବ ଧର୍ଯ୍ୟା ଧରିବାକୁ ପଡିବ ଧର୍ଯ୍ୟା ଧରିବାକୁ ପଡିବ ବୁଝିଲେ କି?
ହୁଁ ଆମର ବି ଯେତେବେଳେ ପ୍ରଥମେ ଆମ ଯୋଉ ପ୍ରଥମ ଗାଡି କିଣା ହେଇଥିଲା ସେତେବେଳେ ଆମେ ବହୁତ ମାନେ କମ୍ ମୂଲ୍ୟ ଦେଇକି ଆଣିଥିଲୁ ଯାହା ଦ୍ଵାରା କି ଆମେ ପରେ ସୁଝି ପାରିବୁ ଏବେ ଦେଖନ୍ତୁ ସେତେବେଳେ ଆମର ଲାଭ ହଉଥିଲା ସେତେବେଳେ ବି ଆମର ଯାହା କିଛି ମୂଲ୍ୟ ଆସୁଥିଲା ସବୁ କିଛି ପଳଉଥିଲା। ଏବେ ଦେଖନ୍ତୁ ସେଇ ମୂଲ୍ୟରେ ହିଁ କାଲି କ୍ଷତି ହଉଥିଲା ଆଜି ଆହୁରି ଦିଟା ଗାଡି ଆମ ପାଖରେ ଅଛି।
ଆଜ୍ଞା ଆଜ୍ଞା।
ଆଉ ଆମର ଏବେ ସମୟ ହେଇଗଲାଣିି ଆମେ ଏବେ ଆସୁଛୁ। ଆଉ ଆପଣ ଯାଆନ୍ତୁ। କଣ କରନ୍ତୁ ଆପଣଙ୍କ ଜୀବନସମୟ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।